ହାଲୋ।
ହଁ କଣ କରୁଚ?
ହଁ ଏଇଠି ଭାତ ବସେଇ ଯାଉଚି ଆଉ। କହିଲି ଭାତ ବସେଇବି ଯାଉଚି ଆଉ। ତମେ କଣ କରୁଚ? ଘରେ ଏଠି ବୋଉ ହଁ ଏଇଟି ବୋଉ ଧୂପ କା ଦୋଉଚନ୍ତି ଆଉ ମୁଁ ଏଇଠି ଚାଉଳ ଟିକେ ବାଛୁଚି ଆଉ।
ଓହୋ ତମ ପୁଅ କଣ କରୁଚି? ନାଇ ମୁଁ ଏଠି ଛା ତ ଉପରେ ବସିଚି। ଆ ହଁ କ‌ଅ ତିନି ବର୍ଷ ଟିଉସନ ଛାଡିସାଇଲଣି?
ଆଉ ଘରେ ବସିକି ଦୁଷ୍ଟ ହୋଉଚି ତ ତା ଛାଡି ଦେଇଚି। ହଁ ହେମତି ମା, ବାବା ହର୍ସେଇ ଦିର୍ଘେଇ ହର୍ସୋଉ ଦିର୍ଘୋଉ ଆ ଅଧିକ ନାଇଁ। ଉଁ ଆଉ କଣ ପୁଅ ଖାଇଚ?
ଖାଇଥିଲି
ମୁଁ ଖାଇଥିଲି ଭାତ, ଡାଲି ହେରିକା ସବୁ ଖାଇଥିଲି ଏମିତି ଆଉ।
ହଁଅ।
ବନ୍ଧୁ।
ଆଉଁ ରୋଷେଇ ଆଜି କଣ ହେଇଥିଲା?
ରୋଷେଇ ଏବେ ମା ମୋ ସୀମା ମାଉସୀ ରୋଷେଇ କରୁଚନ୍ତି ଆଉ।
ହୁଁ ମୁଁ ଯାଇଥିଲି ରାମ ମନ୍ଦିର। ଆଉ କଣ୍ଟିଲ, ନୀଳମାଧବ।
ହଁ।
ହୁଁ ଆଉ ଆଁ ଏ ଇଏ ମୋ ପୁଅ।
ସବୁ ଫ୍ୟାମିଲି ମେମ୍ବର ସବୁ ଯାଇଥିଲେହାରି ଆଉ।
ଆଁ
ଫ୍ୟାମିଲି ଯାଇଥିଲାଭାରି ଆଉ।
ନାଁ।
ହଁ ମ ତମର ଏବେ ହେ ଏଇଟା ଗୋଟେ ଫ୍ୟାମିଲି ହେଲାନି କି?
ହଁ ଆମେ ତିନ୍ ଦେଖିବୁ ଆଉ। ପୁରା ଫ୍ୟାମିଲି ଯାଇନୁ ଆଉ। ହୁଁ ହଁ। ଆଉ ତୋ ରାତିରେ ଭାତ ଆ ମାଛ ଭାଜିବି, ଆଉ କଣ ଯାହା କରିବି ଆଉ।
ଓହୋ।
ଚୁନାମାଛ ଫୁଣି ଭଜା ଅଛି।
ଓହଁ।
ହଁ। ଆଉ ଦେଖିବା କଣ କରିବା ଆଉ ଭଜା ଭୁଜି କଣ ଆଳୁ, ପୁଟଳ, ଝୁଲଣ ଯାହା କନି ଆଉ। ହୁଁ।
ଆଉ ଏ ନୂକା କଣ ଖାଇଥିଲ?
ଏବେ ଏ ଯାଇଥିଲୁ ତ ବାହାରକୁ ସିଆଡେ ଖିଆ ପିଆ କରିିକି ଟିକେ ଆସିଥିଲୁଭାରି।
ଓହୋ କଣ କୁଆଡେ ଯାଇଥିଲ କି ବୁଲି?
ହେଁ ବୁଲାବୁଲି ନାଇଁମ ନର୍ମାଲ ଏମିତି ଟିକେ ଯାଇଥିଲୁ ଯେ ନୂଆ ଗାଣ୍ଠି
ଓ ହଁ।
ଆଉ ଟିକେ କାମ ଥିଲା।
ହୁଁ।
ଯାଇଛନ୍ତି ଦେଖି ଏ ଘ ପଳେଇ ଆସିଲୁ ଆଉ।
ହଁ ଭଲ ଆଉ ହୁଁ ଉଁ। କଣ କଣ ଖାଇବା ଭଲ ଲାଗେ କି?
ଖାଇବାକୁ ଗଲେ ସେଇ ଫାଷ୍ଟ ଫୁଡ।
ମିଠା ନା ସାଧା ଉପରେ?
ନାଇଁ ମୋର ସବୁ ଆମିଷ ଉପରେ ହଁ।। ମୋର ନିରାମିଷ କୋଠି କେବେ ବାର ବି ମିଳିିବନି
ହାଁ ହାଁ।
ଖାଇ ତ ମୁଁ ସବୁବେଳେ ଆମିଷ ନ ଖାଇଲେ ନାହିଁ
ହୁଁ କହିଲି ତୁମକୁ ଚେକେନ ପକଡ଼ା ରୋଲ୍ଲ
ହଁ ଏଇଗୁଡା ଡି ମମ ତ ଏଇଟା ଫାଷ୍ଟ ଆମ କଲେଜ ଆଗ କରେ ଗୋଟେ ଟାଇପ ମାନ ସେ ଟାଇପ୍ ସଟିରେ ଗୋଟେ ଫି ଛଟା ଖୋଲା ହେଇଛି ସେ ହେଠି ଏନି ଟାଇମିଂ ମୋମ ସବୁ ବିକାହୋଛି ରାତି ଦଶ ଟା ଏଗାର ଟା ଯାଏ।
ଷ୍ଟିକ ଅ ଛଣା ଟା ଭଲ ଲାଗେ
ହଁ କି ସବୁ ପ୍ରକାର ସବୁ ପ୍ରକାରର ଅଛି।
ହେଁ ସି ସିଝା ଅଛି ଛଣା ଅଛି ମତେ କିନ୍ତୁ ଛଣା ଟା ଭଲ ଲାଗେ।
ଓ ହୋ।
ସେ ଛଣା ହେଇଥିବ ଯୋଉ ମୋମଟା ହେଇଟା ଭଲ ଟିକେ
ହଁ କେ ସେଗୁଡା ଭଲ ଲାଗୁଛି ତ କେଶ ଗୁଡାକ ମମୋ କେକ୍ ତାପରେ ଚି ମମ
ହଁ।
କେତେ ର ସବୁ ଖାଇସାରିଲଣିି ସେଠି
କେତେ ପ୍ରକାର ଅଛି କିନ୍ତୁ ଆମ ଦଶ ପୋଲାରେ ଦି ପ୍ରକାର ମିଳୁଛି ମୁଇଁ ଦି ପ୍ରକାର ଖାଇଛି। ପ୍ରାଇସ୍ ତ ଶହେ ଟଙ୍କା ଆଉ ତମ ଆଡେ କେତେ?
କେତେ ଟଙ୍କା? ଆଉ ଘରେ ମାନେ ହାପ ପ୍ଲେଟ ତିରିଶ ଟଙ୍କା ରହୁଛି ସେଠି
ଭଲ ତ ଏତେ ଶସ୍ତା ଆମ ଆଡେ ଏତେ ରେଟ। ଆମ ଆଡେ ହାବ ହଉଛି ପଚାଶ ଟଙ୍କା।
ଏତେ କଣ ଅଧିକ ନେଉଛି। ଦଶ ପଲାରେ?
ହୁଁ।
ଇଆଡ଼େ କମ ଟଙ୍କା ଥିଲେ।
ହଁ ସବୁଆଡେ କମ ଷାଠିଏ ଟଙ୍କା ପ୍ଲେଟ ଆମ ଆଡେ ବେଶୀ।
ହଁ ଭୁବନେଶ୍ୱର ବି ସେ ହାଫ୍ ପ୍ଲେଟ ପଇଁଚାଳିଶ ପଚାଶ ଏମତି
ହଁ ଏଠି କି ଟେଷ୍ଟ କରୁଛନ୍ତି କି ଜାଣି ଏତେ ପଇସା ନଉଛନ୍ତି
ହେଁ ହେଁ ଫୁଣି ଖାଲି ଟିକେ ସିଜେଇ ହେଁ ହେଁ।
ହୁଁ ଆଉ କଣ କଣ ସବୁ ଆଇଟମ ତମକୁ ଭଲ ଲାଗେ?
ଆ ମିଠା ଉପରେ ଛେନା ପୋଡ଼।
ହୁଁ।।
ଛେନା ବେଳେ ତାପରେ ରସଗୋଲା ଏମିତି ଗଲାପ ଜାମୁ ସବୁ ଆଉ।
ହୁଁ ଛେନା ପୋଡ ଟା ନୟାଗଡ଼ ରେ ଆମର ପ୍ରସିଦ୍ଧ ହୁଁ ଆଉ କଟକର ଦହିବରା?
ଦହିବରା ହଁ।
ଦହିବରା ତ। ଦହିବରା ଏମିତିରେ ନର୍ମାଲ ନହଲେ ଭଲ ଲାଗେ କିନ୍ତୁ କଟକର କହନ୍ତି ଭଲ ଲାଗେ ଆଉ।
ନୟାଗଡ଼ ରେ ଦେଖିବ ବୋଲି ମାନେ ତିନି ଟା ଯାଏ ଦହିବାର ଚାଲିଥିବ।
ଆଉ କିଛି ମିଳୁ ନ ମିଳୁ କିନ୍ତୁ ଦହିବରା ଟା ସବୁଠି ମିଳିବ।
ହଁ ଆମ୍ ଆମର ଯିବାର ଅଛି ଉଁ ଘଟଗାଁ ତାରେଣୀ।
କେବେ?
ଏଇ ସିତ ଦନ ଆଡକୁ ଆଉ
ଓହୋ।
ବର୍ଷା ଦିନେ କୁଆ ଯିବାକୁ ଇଚ୍ଛା ନାହିଁ।
ବର୍ଷେ ଦିନ ତ ଗଲେ ବି ଲସ୍ ଦେଖେଇବ।
ହଁ କୁଆ ଯାଇହବନି କୁଆ ଯାଇଥିବ ଛତା ଧରିକି ଚାଲ।
ହଁ ଓଦା ହେଇଯିବ ହାଡେ। ପୁଣି ପାଗ ଏମିତି କରିବ ସେ ଦର୍ଶନ ବି ଠିକ୍ ରେ କରିହବନି ଓଦା।
ଘଟଗାଁ ଯିବାର ଅଛି ଶହେ ଆଠ ନଡିଆ ଯାଚିଛି ତ ଦବାର ଅଛି।
ଓହୋ ଯଚେଙ୍ଗା ଜୀବ ହେରି ତା ହେଲେ ଆଉ।
ହଁ ମୁଁ ମେଡିକାଲରେ ଥିଲାବେଳେ ମାମା ହକା ସବୁ ଯାଚି ଥିଲେ ତ।
ତମର କଣ ପୁଅଟେ ଟି?
ହଁ। ନାଇଁ ନାଇଁ ମୁଁ ମୋ ପୁଅ ହେଲା ପରେ ତାକୁ ତାକୁ ଦି ବର୍ଷ ହେଇଥିଲା ଆର ବର୍ଷ। ମୋ ଶିରରେ ଆଉ ଗୋଟେ ଛୁଆ ଟେ ରହି ଯାଇଥିଲା ଶିରରେ।
ସୀରରେ?
ହଁ।
କେମିତି କଣ ହେଲା ଫୁଣି?
ହମୁଁ ସେଇଟା କେମତି ହେଇଯାଇଛି ଶିରରେ ରହିଯାଇଥିଲା ମୁଁ ବି ଜାଣିନି।
ହୁଁ।
ଅପରେସନ୍ ହେଇଥିଲା ଆଉ।
ଓହୋ।
ହୁଁ। ହେଟା ଆ ରେ ଅପରେସନ ହେଇଥିଲା ସେଇ ଟାଇମରେ ଯାଚିଥିଲା ତ ଯିବୁ ଆଉ। ଆଉ ଦେଖି କଟକ ଧବଳେଶ୍ଵର କେତେବେଳେ ଯାଇଛ?
କାଇ ନାମ୍ ମୁଁ ସେପଟେ ଜାଇନି
ଆଉ କପିଳାସ?
କପିଳାଶ ହଁ ଯାଇଛି।
ହୁଁ କପିଳାଶ ତେରଶହ ପାହନ୍ଦ ଚଢିଛ?
ହଁ ହଁ ମୋର ମନେ ଅଛି ଛୋଟ ବେଳେ ଯାଇଥିଲୁ ତ।
ହଁ ତେରଶପାହଞ୍ଚ ଏତେ କିଏ ଚଢିବ? ଗାଡିରେ ଘାଟି
ହଁ ଆମେ ଯାଇଥିଲୁ ଯୋଉ ତାରାତାରେଣୀ ସେଇଠି ବା ହଜାର ପାହାଚ ଚଢି ଚଢି ପୁରା ହାଲତ ଖରାପ ହେଇଯାଇଥିଲା ଖାଲି।
ହୁଁ ଗଞ୍ଜାମ ପାଖାନା ତାର ତାରିଣୀ?
ହଁ କାହିଁକି ନା ସେ ଆମେ ଯାଇଥିଲୁ ନା ମାନେ କଲେଜ ଟୁର ରେ, ସେ ସେ ଆମକୁ ଚଲେଇ ଚଲେଇ ନେଲେ।
ହଁ ହେଇରା କେତେ ଗୁଡେ ଏବେ ତାରତାରିଣୀ କି ହେଇଗଲାଣି ବାଟ ଯେ
ବି ହେଇଥିଲା। କିନ୍ତୁ ସେଇଟା ବାକି କଣ ମାନେ ଯୋଉ ବସ ବୁଲିଆକୁ ସବୁ ଯାଉଛି, ସେମାନଙ୍କୁ ପେମେଣ୍ଟ ଦବାକୁ ପଡୁଥିଲା। କିନ୍ତୁ ଆମକୁ ଆମକୁ ଯଦି ସାର୍ ମାନେ ଏମିତି କହିଥାନ୍ତେ ବଲେ, ଆମେ ଯାଇଥାନ୍ତୁ ନା ସିଏ ଆମକୁ କହିଲେନି ହଁ ତାପରେ ଏତେ ପିଲାଙ୍କୁ ଏତେ ପିଲାଙ୍କୁ ବି ସେପଟେ ମାନେ ଯିବାଟା ବି ଭୁଲ। କିଏ କୁଆଡେ ଯିବ ପୁଣି ହବ ନହବ।
ହଁ। ଆମେ ବି କଲେଜ୍ ଟୁୁର ରେ ଯାଇଥିଲୁ ତାରାତାରିଣୀ, ସେ ଟାଇମରେ ଟିକେ ସେ ସେଇଟାରେ ଗାଡି ଉଠିଲା ହେ ପାହୁଞ୍ଚଚରେ ଚଢି ଚଢିକା।
ହଁ।
ବଳ ପାହୁଁଛ
ମୋଟା ମୋଟା ମୋଟା ପିଲା ଗୁଡା ଖାଲି ଚାଲି ପାରୁନାହାନ୍ତି, ସାର୍ ମାନେ ତାକୁ ଧରି ଧରି
ହଁ। ଆମେ ବି କଲେଜ ଟାଇମରେ ହେଇଯାଇଥିଲୁ ଏଇ ତାରତାରାଣୀ, ହୀରା କୁଦୁ, ଘଣ୍ଟେଶ୍ଵରୀ ହୁଁ।
ପାରାଦ୍ଵୀପ ବନ୍ଦର।
ନାଇଁ ପାରାଦ୍ଵୀପ ବନ୍ଦର କେତେବେଳେ ଯାଇନି?
ମୁଁ ବି ଯାଇନି କେବେ।
ଗୋପାଳପୁର ବ୍ରିଜି ଏଇରା ଯାଇନା?
ସିଟା ଯାଇଛି ମୁଁ ଗୋପାଳପୁର ସି ବିଚ୍ ଟା, ହେଇଟା ବଢିଆ ଲାଗିଲା ମତେ।
ହୁଁ।
ପୁରା ଫେମସ
ଆ ଏପଟେ ଗୋଟେ ଟି ବ୍ରିଜ ହେଇଛି ଦେଖିଛ, ଏଠି କୋଉ ଠାକୁର ଅଛନ୍ତି? ନୃସିଂହନାଥ।
ନାଁ କୋଉ କୋଉ ମାନେ ଗାଁ କୋଉ ଗାଁ ସେଟା?
ଏଇ ସିଧା ସିଧାମୁଳା ଆଡେ।
ନା ଜାଣିନି ତାହେଲେ।
ବୈଦେଶ୍ୱର ଶୁଣ ନ ବୈଦେଶ୍ୱର ଘାଟ?
ନା ଶୁଣିନି।
ହଁ ସିଆଡେ ଆଉ।
ଓ ହୋ।
ହୁଁ।
ହଁ ମ କେତେ କଣ ଚାରିଆଡେ ଖାଲି ଠାକୁର ରହିଲେଣି, ବୈଷ୍ଣବୀ ମନ୍ଦିରରେ ସେ ମାନେ ସୁନା ଗୁଡା ଚୋରି ହେଇଥିଲା ନା କଣ ଏବେ?
ଅଁ ଏବେ ପୁଣି ଆହୁରି କୋଉଠି, ଏଇ ପୁରୀ ରାମ ମନ୍ଦିରରେ ହୁଣ୍ଡି ପୁଣି ଚୋରି ହେଇଯାଇଛି।
ହଁ ଏଟା ତ ବାହାରୁଚି କି ଏଟା ସତ କି ମିଛ? ମୁଁ ଜାଣି ପାରୁନି, ପୁଣି ରାମ ମନ୍ଦିରଟା ଏବେ ପ୍ରତିଷ୍ଠା ହେଇଛି।
ହଁ ଏବେ ହଉ ହଉକା ସେ ଚୋରି କରିକି ନେଇ ଗଲେଣି।
ହଁ ବା ବଢିଆ ଲାଗୁଛି ରାମ ମନ୍ଦିର ଟା ଯାଇନି ମୁଁ ଯିବି କେତେବେଳେ ଗୋଟେ ଭାବିଛି। ମାତଣ ହଁ ହଁ ଯାଇଥିଲି
ହ
ମାତା ମଠ ନରେନ୍ଦ୍ର ପୋଖରୀ
ହଁ ଭୁବନେଶ୍ଵରରେ ବହୁତ ଗୁଡେ ଅଛି ଜାଗା ବି ଏନ୍ତେ ବୁଲିବାକୁ।
ଲିଙ୍ଗରାଜ ମନ୍ଦିର, ତାପରେ ରାମ ମନ୍ଦିର ତାପରେ
ମନ୍ଦି ମନ୍ଦିର ମାଳୀନି କହନ୍ତି ତ ଭୁବନେଶ୍ଵର କୁ ଆଉ।
ହଁ ଯୁଆଡେ ଦେଖି ଖାଲି ମନ୍ଦିର ମୟ। ଷ୍ଟେସନ ଠି ଗୋଟେ ଛୋଟ ମନ୍ଦିରଟେ ଅଛି, ଷ୍ଟେସନ ପାଖରେ ରାମ ମନ୍ଦିର ଟା।
ହଁ।
ହଁ ସେଇଠୁ ଅଳ୍ପ ବାଟ ହବ ନାଇଁ ନାଇଁ ଏଇ ଭୁବନେଶ୍ଵର ରାମ ମନ୍ଦିର କଥା କହୁଛି, ହଁ ସେଇଟା ବି ବହୁତ ବଡ ରାମ ମନ୍ଦିର ଟେ, ତା ଦେଖିବାଲା ଆଗ ମାନେ ବାହାରୁ ଦେଖିବାଲେ ବଢି ହେଲା ଲାଗୁଛି ଭିତରକୁ ଗଲେ ତା
ନାଇଁ ଭୁବନେଶ୍ଵର କୁ ମୁଁ ଟ୍ରେନ ରେ ଯାଇନି କେତେବେଳେ।
ଓହୋ
ମୁଁ ଯେତେବେଳେ ଯାଇଛି ବସ ରେ ଯାଇଛି ଆଉ ବ ହୁଁ ହଁ
ସେପଟେ ବାକି ଟ୍ରେନେ ଗଲେ ସେପଟେ କୋଉଠି ମାଷ୍ଟର କାନ ନଲିଙ୍ଗରଷ୍ଟମ୍
ହଁ ନାଇଁ ଭାବୁଚିତ ଦଶହରା ଆଡକୁ ଯିବ ଟିକେ ଦୁର୍ଗା ପୂଜା ଦେଖିବି ଆଉ ଟିକେ ଖଣ୍ଡଗିରି ଧଉଳିିଗିରି ଧଉଳିଗିରି ଟିକେ ନନ୍ଦନ କାନନ ବୁଲିକି ଆସିବାକୁ ଆଉ ଆଉ ଟିକେ ଲିଙ୍ଗରାଜ ମନ୍ଦିର
ହଁ ହଉ ରଖିଦଉଛି।
ହଁ